ହୁଁ କଣ କରୁଛ?
ଏଇ ଖାଇକି ଆସିଥିଲି ଟିକେ ଫୋନ ଦେଖୁଥିଲି, ତମେ?
ମୁଁ ଏଇ ବସିଛି ଆଉ।
ଆଚ୍ଛା, ଆଉ ଖାଇସାରିଲେଣି?
ନା ଖାଇନି ଖାଇବି ଆଉ।
ଆଛା। ଏବେ ତ ଗରମ ସେମିତି ହଉଛି, ଖରା ଟିକେ କମ ଥିଲା ଆଜି ଟିକେ ଅଧିକ ଖରା ପୁଣି ହେଇଛି ଆଉ, ତମ ଆଡେ?
ପାଗ ଭଲ ଥିଲା ପୁଣି ବିଗିଡି ଗଲାଣି।
ହଁ ପରା। ଚାଲ ସେ ପାଗ ବିଷୟରେ କିଛି କଥାବାର୍ତ୍ତା ହବା ନା କଣ କହୁଛ।
ହଁ ସେଇୟା କରିବା ଆଉ, କୁହ ଗ୍ରୀଷ୍ମ ଅପସାର ଅବକାଶ କଣ?
ଆଁ ଗ୍ରୀଷ୍ମ ଋତୁରେ ପ୍ରାୟତଃ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛୁଟି ଦିଆଯାଏ ତାହାକୁ ଗ୍ରୀଷ୍ମ ଅବକାଶ କୁହାଯାଏ, ଏହି ସମୟରେ ଏ ଛାତ୍ରଛାତ୍ରୀ ମାନେ ବିଶ୍ରାମ କରନ୍ତି, ଖେଳକୁଦ କରନ୍ତି, ନୂତନ କି କିଛି ଶିଖିବାର ସୁଯୋଗ ପାଆନ୍ତି ଆଉ ବାକିରେ ଯେ ପାଠପଢ଼ା ଖୁଡ଼ି ମଧ୍ୟ କରନ୍ତି। ଏବେ ମୁଁ ପଚାରୁଚି ତମେ କହିବ?
ହୋଉ ଠିକ ଅଛି ପଚାର।
ଗ୍ରୀଷ୍ମ ଅବକାଶର ମହତ୍ବ କଣ?
ଗ୍ରୀଷ୍ମ ଅବକାଶର ମହତ୍ଵ ଏହି କି ଯେ ଗ୍ରୀଷ୍ମ ଅବକାଶ ଛାତ୍ରଛାତ୍ରୀ ଶାରୀରିକ ଓ ମାନସିକ ବିଶ୍ରାମ ଦେଇଥାଏ।
ଆଉ ଏହା ତାକୁ ପରିବାର ସହ ସମୟ ବିତେଇବା ବିତାଇବା ଆଉ ନୂତନ ଦକ୍ଷତା ଅର୍ଜନ କରିବା ଏବଂ ଆଗାମୀ ଶିକ୍ଷାବର୍ଷ ପାଇଁ ପ୍ରସ୍ତୁତ ହେବାର ସୁଯୋଗ ମଧ୍ୟ ଦେଇଥାଏ। ବୁଝିପାରିଲ? ଆଉ ମୁଁ ଏବେ ପଚାରୁଚି। ତମକୁ ତୁମେ ଗ୍ରୀଷ୍ମ ଅବକାଶ କିପରି କାଟିଲ?
ହଁ ମୁଁ ତ ଗ୍ରୀଷ୍ମ ସ୍ୟାଡ ଯାଇକି ପଢା ପଢି କରୁଥିଲି। ପ୍ରତିଦିନ ସକାଳେ ବ୍ୟାୟାମ କରୁଥିଲି, ଏବଂ ସନ୍ଧ୍ୟାରେ ସାଙ୍ଗମାନଙ୍କ ସହ ଖେଳୁ ଥିଲି। ଆଉ କିଛି ଭଲ ବହି ଏବଂ ଗଳ୍ପ ବହି ମଧ୍ୟ ପଢାପଢି କରୁ ଥିଲି ଆଉ ଏବେ ମୁଁ ପଚାରଛି ତମକୁ?
ଶୁଣ ଟିକେ। ଯାହା ହଉ ତମେ ପଢାପଢି କିଛି କରିପାରୁଥିଲ ଏଇ ଗରମ ହଉଛି ଯୋଉ ଭାବରେ ପଢାପଢି ବହି ପାଖରେ ମୁଁ ବସିବି ପାରୁନଥିଲି।
ହଁ ସେମିତି ଯାହାହଲେ ତ ପଢ଼ିବା କୁ ଅଳ୍ପ ପଡିବ ନା।
ହଁ ପଢିବାକୁ ତ ପଡିବ, କୁହନି ଗରମ କଥା
ହଁ ଗରମ ତ ଜୋରରେ ଲାଗୁଥିଲା ଘରେ ରଥିଲି ମତେ ଘରେ ଗାଳି କରିବେ ଯାହାହେଲେ ପଢାପଢି କରିବାକୁ ପଡିବ ଟିକେ, ପଢାପଢି କରୁଥିଲି।
ହୁଁ ଖାଲି ଦେଖା ଦେଖା ପାଇଁ ବହି ପତ୍ର ଖେଳେଇକି ବସିବାକଥା।
ହଁ।
ହଉ ତମେ ପଚାର କଣ ପଚାରିବ?
ଗ୍ରୀଷ୍ମ ଅବକାଶରେ ଗ୍ରାମ ଭ୍ରମଣ ର ଅନୁଭୂତି କିଛି କୁହ।
ଆଚ୍ଛା ହଉ ଠିକ ଅଛି ମୁଁ କହୁଛି ଶୁଣ ଗ୍ରୀଷ୍ମ ଅବକାଶରେ ମୁଁ ମୋ ଗ୍ରାମକୁ ଯାଇଥିଲି ଆଉ ଏମ ତେବେତ ସବୁ ହଷ୍ଟେଲ କଲେଜ ସବୁ ବନ୍ଦ ହେଇ ଥାଏ ନା ତ ଘରକୁ ହିଁ ଫେରିବାକୁ ପଡେ, ତ ଗାଁକୁ ମୁଁ ଆସିଥିଲି। ସେଠାରେ ସବୁଜ ପରିବେଶ ନଦୀ ଓ ପ କରି ଦେଖି ବହୁତ ଆନନ୍ଦ ପାଇଥିଲି। ଗାଁ କଥା ଜାଣିଥିବ ଏଇ ନଦୀ ପୋଖ ପୋଖରୀ ସାଙ୍ଗ ମାନ ଏଇ ମାନ ତ ସବୁ ଦରକାର ଆଉ।
ନିହାତି ସେ ସବୁ
ସବୁଜ ସବୁଜ।
ଦରକାର। ହଁ।
ମୁଁ ଜେଜେ ବାପା ଓ ଜେଜେ ମାଙ୍କ ସହ ସମୟ ମଧ୍ୟ ବିତାଇଥିଲି। ଏପରି ମୋର ଗ୍ରାମ ବ୍ରହମଣ ଘଟିଥିଲା ଆଉ ତମକୁ କଣ ପଚାରିବି କହିବ ତ?
ପଚାର ହଁ ପଚାର।
ହଉ ଠିକ ଅଛି ଗ୍ରୀଷ୍ମ ଅବକାଶରେ କେଉଁ କେଉଁ କାର୍ଯ୍ୟ କରିବା ଉଚିତ?
ଗ୍ରୀଷ୍ମ ଅବକାଶ ରେ ପାଠ ପଢାପଢି କରିବା। ବ୍ୟାୟାମ କରିବା ଖେଳକୁଦ କରିବା ଏବଂ ଅ କିଛି ନୂଆ ନୂଆ ବହି ପଢିବା ଆଉ ବିଶେଷ କରି ଗଛ ଗଛ ଲଗେଇବା ଓ ନୂତନ କିଛି ଶିକ୍ଷା କରିବା ଉଚିତ୍। ଏହା ଆମର ସର୍ବାଙ୍ଗୀନ ବିକାଶରେ ସହାୟକ ହୁଏ ଏବଂ ଆମ କିଛି ନୂତନ ଶିକ୍ଷ ଶିକ୍ଷା ଦେଇଥାଏ ଆଉ ମୁଁ ତମକୁ ଅବ୍
ବେଶୀ ହେଇବ। ବହୁତ ଦରକାର ପାଣି ପିଇବା ପିବା ଦରକାର।
ସେଇଟା ମୁଁ ଭୁଲିଗଲି କହିବାକୁ ତମେ ମନେ ପକେଇଦେଲ। ଧନ୍ୟବାଦ ପାଣି ବେଶୀ ପିଇବା ଦରକାର କାରଣ ନହେଲେ ଦେହରୁ ଜଳୀୟ କମିଯିବ ଏ ଯୋଉ ଗରମ ହଉଛି।
ହଁ ସେ ତ ସେତେକ ଗୋଟେ ମହତ୍ୱ କାମ। ହଉ ପଚାର
ଗ୍ରୀଷ୍ମ ଅବକାଶରେ ପରିବାର ସହ ସମୟ ବିତେଇବା କାହିଁକି ଆବଶ୍ୟକ?
ପରିବାର ସହ ସମୟ ବିତେଇଲେ ପରସ୍ପର ସମ୍ପର୍କ ଓ ମଜବୁତ ହୁଏ ବଡ ମାନଙ୍କ ଠାରୁ ଭଲ ଶିକ୍ଷା ମଧ୍ୟ ମିଳି ଥାଏ ଏବଂ ପରିବାରର ଗୁରୁତ୍ୱ ବିଷୟରେ ଜଣିବାକୁ ମିଳେ।
ହଁ
ଆଉ ତମ ପାଇଁ ଗ୍ରୀଷ୍ମ ଅବକାଶରେ ଭ୍ରମଣର ଉପକାରିତା କଣ ତମେ ଏବେ କୁହ।
ଗ୍ରୀଷ୍ମ ଅବକାଶରେ ପ୍ରାୟତଃ ଭ୍ରମଣ ଦ୍ଵାରା ଆମେ ନୂତନ ସ୍ଥାନ। ସଂସ୍କୃତି ଏବଂ ପର ପରମ୍ପରା ବିଷୟରେ ଜାଣିପାରୁ। ଏବଂ ଏହା ଏକ ଜ୍ଞାନ ବୃଦ୍ଧି କରିବା ସହ ମନକୁ ଆନନ୍ଦିତ ରଖେ।
ହଁ ଏତ ଠିକ କଥା। ଆଉ
ହୁଁ ଏବେ ତମେ କୁହ ମୁଁ ପଚାରୁଛି ଆଉ ଗ୍ରୀଷ୍ମ ଅବକାଶରେ ବହି ପଢିବାର ଲାଭ କଣ?
ଗ୍ରୀଷ୍ମ ଅବକାଶରେ ବହି ପଢିଲେ ଜ୍ଞାନ ବଢେ ଏବଂ ଭାଷା ଦକ୍ଷତାର ବିକାଶ ମଧ୍ୟ ହୋଇଥାଏ।
ହଁ
ଏହା ଚିନ୍ତାଧାରାକୁ ବିସ୍ତୃତ କରିଥାଏ ଏବଂ ନୂତନ ବିଷୟ ଶିଖିବାର ସୁଯୋଗ ମଧ୍ୟ ଦେଇଥାଏ।
ହଁ
ଏବେ ତୁମ ପାଇଁ ଗ୍ରୀଷ୍ମ ଅବକାଶରେ ଖେଳକୁଦର ଭୂମିକା କଣ ତମେ ଏବେ କୁହ।
ଗ୍ରୀଷ୍ମ ଅବକାଶରେ ଖେଳକୁଦ ଶରୀରକୁ ସୁସ୍ଥ ରଖେ ଏବଂ ସକ୍ରିୟ ରଖେ। ଏହା ଶୃଙ୍ଖଳା ସହଯୋଗ ଓ ନେତୃତ୍ୱ ଗୁଣର ବିକାଶ କରିଥାଏ। ଏବେ ତମକୁ ପଚାରୁଚି ତମେ କୁହ ଗ୍ରୀଷ୍ମ ଅବକାଶ ପ୍ ଗ୍ରୀଷ୍ମ ଅବକାଶରେ ପ୍ରକୃତି ସୁରକ୍ଷା ପାଇଁ କଣ କରିପାରିବା ଆମେ?
ଗ୍ରୀଷ୍ମ ଅବକାଶରେ ପ୍ରକୃତି ସୁରକ୍ଷା ପାଇଁ ଆମେ ଗଛ ଲଗାଇ ପାରିବା। ପାଣି ସଂରକ୍ଷଣ କରିପାରିବା ଏବଂ ପରିବେଶକୁ ସଫା ରଖିବା ଉଚିତ। ଏହା ପ୍ରକୃତିର ପ୍ରକୃତିର ସୁରକ୍ଷାାରେରେ ସହାୟକ ହେବ। ଏବେ ତମେ କୁହ ଗ୍ରୀଷ୍ମ ଅବକାଶରେ ନୂତନ କୌଶଳ ଶିଖିବାର ଗୁରୁତ୍ଵ କଣ?
ମୋ ବୋଉ ତକରେ। ଏ ଆମେ ଚିତ୍ରାଙ୍କନ ସଙ୍ଗୀତ କମ୍ପ୍ୟୁଟର କିମ୍ବା ହସ୍ତଶିଳ୍ପ ଶିଖିପାରିବା। ଏହା ଆମର ପ୍ରତିଭାକୁ ବିକଶିତ କରେଇଥାଏ।
ହଁ ଠିକ୍ କଥା।
ଆଉ ମୁଁ ତମକୁ ପଚାରୁଛି ବି କହିବ ଗ୍ରୀଷ୍ମ ଅବକାଶ ରେ ସମୟର ସଦୁପଯୋଗ କିପରି କରିବା କୁହ?
ଗ୍ରୀଷ୍ମ ଅବକାଶର ସମୟର ସଦୁପଯୋଗ କିପରି କରିବା ଏଇୟା ତ।
ହଁ।
ଆଚ୍ଛା ସମୟ ସାରଣୀ ପ୍ରସ୍ତୁତ କରି ପଢାପଢି କରିବା। ଖେଳକୁଦ ବିଶ୍ରାମ ପାଇଁ ସମୟ ନିର୍ଦ୍ଧାରଣ କରିବା ଉଚିତ। ଏହା ଦ୍ବାରା ସମୟର ସଠିକ ବ୍ୟବହାର ମଧ୍ୟ ହୋଇଥାଏ। ଆଛା ମୋର ଏବେ ତମ ପାଇଁ କିଛି ପ୍ରଶ୍ନ ଅଛି। ପଚାରିବି ହଉ ଠିକ୍ ଅଛି। ଶୁଣ ତାହେଲେ ଗ୍ରୀଷ୍ମ ଅବକାଶରେ ଜେଜେବାପା ଓ ଜେଜେ ମାଙ୍କ ସହ ସମୟ ବିତାଇବାର ଲାଭ କଣ।
ଗ୍ରୀଷ୍ମ ଅବକାଶରେ ଜେଜେବାପା ଜେଜେମାନଙ୍କ ସହ ସମୟ ବିତେଇଲେ ସେମାନଙ୍କ ଠାରୁ ଆମକୁ ଓ କିଛି ନୂତନ ଅନୁଭବ ଶିଖ୍ ଶିକ୍ଷା ମିଳିଥାଏ। ସେମାନଙ୍କ କାହାଣୀ ଓ ଉପଦେଶକୁୁ ଆମେ ଭଲ ମଣିଷ ହେବାରେ ସହାୟତା ସେଇୟା କରିଥାଏ।
ହଁ ଠିକ୍ କଥା। ଏମିତିରେ ବି ଆମକୁ ଜେଜେବାପା ଜେଜେ ମାଙ୍କ ସହ ସବୁଦିନ ଟାଇମ ସମୟ ବିତେଇବା। ନିହାତି ଦରକାର କାହିଁକି ନା ଆମକୁ ବହୁତ ଭଲ ଲାଗିଥାଏ ଖୁସି ମିଳିଥାଏ ସେମାନେ ବହୁତ ନୂଆ ନୂଆ କିଛି କଥା କହି କ୍ରାନ୍ତି। ନାଇଁ କି।
ହଁ ସେମାନେ ଆମକୁ ନୂଆ ନୂଆ କଥା ଦେଖେଇଥାନ୍ତି ହେଲେ ଏବେ ତ ଅ ସମସ୍ତେ ପାଠ ପଢିବା ପାଇଁ ବାହାରେ ରହିଯାଉଛନ୍ତି ଆଉ ସେମାନଙ୍କ ସହ ସମୟ ଅତିବାହିତ କରିପାରୁନାହାନ୍ତି ସେଥିପାଇଁ ଛୁଟିରେ ଆସିଲେ ସମସ୍ତଙ୍କୁ ବହୁତ ଅ ଆନନ୍ଦ ମିଳେ ଜେଜେବାପା ଜେଜେମାଙ୍କ ସହ ସମୟ ବିଥେଇବାକୁ।
ହଁ ଏ ତ ପୁରା ଠିକ କଥା ଏଇ ଛୁଟି ହିଁ ଆମର ତାଙ୍କ ସହିତ ହୁଁ ମେରା ନରହ ସମୟ। ଆଛା ଆଉ ତମେ କ କୋଶ୍ଚେନ୍ କରି ପ୍ରଶ୍ନ ପଚାରିବ ପଚାର?
ଗ୍ରୀଷ୍ମ ଅବକାଶରେ ଗରମ ରକ୍ଷା ପାଇବା ପାଇଁ ଆମେ କଣ କରିପାରିବା?
ଗୀସ୍ମ ଅବକାଶରେ ଗରମ ରୁ ରକ୍ଷା ପାଇବା ପାଇଁ ଆମେ ଆଉ କଣ କରିପାରିବା। ତାହେଲେ ଶୁଣ ଅଧିକ ପାଣି ମଧ୍ୟ ଆମେ ପିଇପାରିବା। ପାଣି ତ ନିହାତି ପିଇହିବା ଦରକାର ପାଣି ନ ପିଇଲେ ଆମେ ଅସୁସ୍ ସ୍ତୁ ହି ବି ହୋଇପଡିବା ଆଉ ଆମର ଜଳୀୟ ଅଂଶ ବି କମିଯାଏ ଆଉ ହାଲୁକା ପୋଷାକ ମଧ୍ୟ ପୋଷାକ ମଧ୍ୟ ପିନ୍ଧିବା ଉଚିତ। ଏବଂ ଦିନର ପ୍ରଖର ଖରାରେ ବାହାରକୁ ନ ବାହାରିବା ଉଚିତ। ଏହା ସ୍ଵାସ୍ଥ୍ୟ ପାଇଁ ଉପକାରୀ ମଧ୍ୟ ହୋଇଥାଏ।
ହଁ ଠିକ୍ କହିଲା।
ଏବେ ତୁମ ପାଇଁ ଗୋଟେ ପ୍ରଶ୍ନ।
ହଁ ପଚାର।
ଗ୍ରୀଷ୍ମ ଅବକାଶ ଆମ ଜୀବନରେ କିପରି ଉପକାରୀ?
ଗ୍ରୀଷ୍ମ ଅବକାଶ ମାମ ଜୀବନରେ କିପରି ଉପକାରୀ ଏଇଏ ପଚାରୁଛ ତ?
ହଁ।
ଗ୍ରୀଷ୍ମ ଅବକାଶ ଆମକୁ ବିଶ୍ରାମ ଆନନ୍ଦ ଓ ନୂତନ ଅନୁଭୂତି ଦେଇଥାଏ। ଏହା ଶିକ୍ଷା ମନୋରଞ୍ଜନ ଏବଂ ବ୍ୟକ୍ତିତ୍ଵ ବିକାଶରେ ସହାୟକ ହୋଇଥାଏ।
ହଁ ଏତ ଠିକ କଥା। ଆନନ୍ଦ ତ ବହୁତ ଦେଇଥାଏ କାରଣ ସମଦ ସହିତ ଆମେ ସମୟ ଅତିବାହିତ କରିପାରୁ ଛୁଟିରେ ଆମେ ଘରେ ଥାଉ ନା ସେଥିଲାଗି। ବହୁତ ଭଲ ମଧ୍ୟ ଲାଗିଥାଏ ଆନନ୍ଦ
ହଁ।
ତମେ ତାହେଲେ ଏଇପରି ଭାବରେ ତମ ଗ୍ରୀଷ୍ମ ଛୁଟିକି କଟାଅ ନାଇଁ?
ହଁ।
ଭଲ ଆଉ କଣ ଖବର କୁହ?
ଭଲ ସବୁ ଆଉ ତମେ କଣ କୁହ ତମର ସବୁ ଭଲ ତ?
ହଁ ମୋର ତ ସବୁ ଭଲ। ଚାଲିଚି ତ ଜୀବନ।
ହଁ ଘରେ ରହି କଣ ପଢ଼ାପଢ଼ି କରୁଚ କିଛି? ମାନେ କିଛି ପରୀକ୍ଷା ଦବାକୁ ଉମ୍ କଣ ଏମିତି କିଛି? ଚାକିରି ପାଇଁ ପଢ଼ାପଢ଼ି କରୁଛ ନା କଣ ସେମତି ଖାଲି ଅଛ?
ହଁ ପଡ଼ାପଢ଼ି ତ ଚାଲିଛି ଆଉ ହଉ ମୁଁ ଏବେ ରଖୁଚି।
ହଉ।